ହ୍ୟାଲୋ କଣ କରୁଛନ୍ତି ଏବେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆପଣଙ୍କର ନେଟୱାର୍କ ନାହିଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆରେ ଭାଇ ନେଟୱାକ ତା ନାହିଁ ଏ ନେଟୱାକ ତ ନାହିଁ। ପୁରା ଫସିଗଲି ଶହେ ଟଙ୍କା ଲସ। କାଉଣ୍ଟ ହବ ନା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆବେ ସୁବିଲାନି ବେ।
ହ୍ୟାଲୋ ହଁ ମୁଁ କହିଲି ହଁ ଏବେ ସୁଭିଲା କଣ କରୁଛନ୍ତି?
ମୁଁ ଢେଙ୍କାନାଳରୁ କହୁଛି।
ଆଜ୍ଞା ଆଜ୍ଞା ମୁଁ କହିଲି ଏବେ କଣ କରୁଛନ୍ତି।
ଆପଣଙ୍କ କଥା ତ ଠିକ୍ ଶୁଣାଯାଉନି ନେଟୱାର୍କ ଇସ୍ୟୁ ଅଛି ବୋଧେ ଆଉ।
ଓହୋ ନା ତ ମୁଁ ପଡି଼ଆରେ ହିଁ ଅଛି।
ହ୍ୟାଲୋ।
ଶୁଭୁନି କି ହଁ କୁହନ୍ତୁ। ମୁଁ କହିଲି ଶୁଭୁନି କି? ଏବେ ହଁ ଏବେ ଶୁଭୁ ଏବେ ଶୁଭିଲା।
ହ୍ୟାଲୋ
ହଁ କୁହନ୍ତୁ କୁହନ୍ତୁ ହ୍ୟାଲୋ
ହ
ହଁ ହଁ କୁହନ୍ତୁ ଶୁଭିଲା କି? କହିବ କି ସେଠିକି ଟେ ଆସିଲୁ। ହ୍ୟାଲୋ
ହ୍ୟାଲୋ
ଶୁଭିଲା କି ମୁଁ କହିଲି ମୋ ଭୟସ ଶୁଭୁଛି କି ମୁଁ କହିଲି ଆପଣଙ୍କୁ ମୋ ଭୟସ ଶଭୁଛି କି? ହ୍ୟାଲୋ
ହ୍ୟାଲୋ
ଆଜ୍ଞା ଆଜ୍ଞା ହ୍ୟାଲୋ ମୁଁ କହିଲି ମୁଁ କଟକରୁୁ କହୁଛି।
କଟକ୍
ଆଜ୍ଞା ଏବେ ଶୁଭୁଛି ତ?
ହଁ ଶ ଅଛି
ଆଜ୍ଞା ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହଁ
କୁହନ୍ତୁ ମୁକଲ ମୁକଲ
ପଣଙ୍କୁ ତ ଶୁଣା ହଉନି ଆଉ।
ଅ ଶୁଭୁନି କିଛି
ହ୍ୟାଲୋ
ଆଜ୍ଞା ଆଜ୍ଞା ମୁଁ କହିଲି ଆପଣ ବୋଧେ ବାପରିଙ୍ଗ ହଉଛି କାରଣ ମୁଁ ଆଜ୍ଞା ଆଜ୍ଞା ଶୁଭିଲା କି ମୁଁ କହିଲି ଶୁଭୁଛି କି ଏବେ ମୋ କଥା?
ହ୍ୟାଲୋ
ହଁ କୁହନ୍ତୁ
ତ
ହ୍ୟାଲୋ ହଁ ହଁ ଶୁଭୁଛି କି ମୋ କଥା?
ଛି ବି ଶୁଣାଯାଉନି
କିଛି ବି ଶୁଭୁନି ମାନେ ଆରେ ଭାଇ ଆ ମାନେ ପୁରା ଖୋଲା ପଡିଆରେ ମୁଁ ଅଛି। ତାଥାବି ସୁବୁନି। ମୁଁ କହିଲି ଏବେ କଣ କରୁଥିଲେ।
ମୁଁ ଏବେ।
ହଁ ଏବେ ମୁଁ ଖାଇକି ଆସୁଛି ଆପଣ କଣ ଖାଇଲେ।
ହଁ ଆପଣଙ୍କ ଭଲ ସ ହୁଏ ଆଉ ଆମେ ବ ଯାଇଥିଲୁ ଆଉ
ଆଜ୍ଞା ଆଜ୍ଞା ଆପଣ କଣ ଏବେ କଣ ଖାଇଲେ।
କଟକରେ ଦଶ ରଖିଛି ଆଉ
ଆଜ୍ଞା କଟକ ଦଶରା ବୁଲି ଆସିଛନ୍ତି କେବେ। ମୁଁ ଆଜି ସେ ଲଞ୍ଚ ରେ ଭାତ, ଡାଲି ଆଉ ସଜନା ଛୁଇଁ ଯୋଉ ଭଜାଟା ଥିଲା ଆଉ କଣ କହିଲେ କି ପୋଟଳ ଭଜା ଥିଲା। ଆପଣ
ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆଜ୍ଞା। ମୁଁ କହିଲି ମୁଁ କହିଲି ଆମର ଜ ଆମର ଜଏଣ୍ଟ ଫ୍ୟାମିଲି ସମସ୍ତେ ଦାଦା ଖୁଡି ଭାଇ ଭଉଣୀ ତାପରେ ବଡ ପାବଣ ମା ଆମର ଜଏଣ୍ଟରେ ଅଛୁ ଆଉ ଆପଣଙ୍କର ଜେଜେବା ଜେଜେମା।
ଜଏଣ୍ଟ ଫ୍ୟାମିଲି?
ଆଜ୍ଞା।
ଆମ ଘର ଭୁବନ କିନ୍ତୁ
ଆଜ୍ଞା ହୁଁ ପ୍ରପର ଭୁବନ।
କ ଣ କହିଲେ?
ମୁଁ କହିଲି ଆପଣଙ୍କ ଘର ପ୍ରପର ଭୁବନ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆଉ କେମିତି କଣ ରଜ କେମିତି ପାଳନ କଲେ? ଆଜ୍ଞା ନେଟୱାର୍ ଇସୁ ବହୁତ ହହୁଛି ମୁଁ କହିଲି ରଜ ମୁଁ କହିଲି ରଜ କେମିତି
ନେଟୱାର୍କ ଅଧିକ ରଜ ରଜ ବହୁତ ଗା ପାଇଁ ଭଲ ଆଉ ରଜ ମହୋସୟ ହଉଥିଲା ସବୁ ଦଳି। ପଡିଥିଲା। ଆଉ ସବୁ ଦୋଳି ଖେଳିଲୁ ସବୁ ଦୋକାନ ଫୋକାନ ପଡିଥିଲା ଏ ବର୍ଷ ରଜ ଟା ପୁରା ଫଲ କଲୁ ଆଉ। ସମସ୍ତେ ମିିଶିକି
ଆଜ୍ଞା କାରଣ ଓଡିଶାର ଏଇଟା ଗୋଟେ ମାନେ ଏଇଟା। କେବଳ ଓଡିଶାରେ ହିଁ ସେଲିବ୍ରେସନ ହଉଛି ନା ତ ଏଟା ଏନ୍ଜୟ କରିବା ଦରକାର ଆଜ୍ଞା।
ରଜର ଟିକେ ଭଲ ହଉଛି। ଟାଉନରେ ତ ଆଉ ରଜରେ ଏତେ କିଛି ପାଳନ ହଉନି। ଗାଁ ରେ ସବୁ ରଜ ବେଶୀ ଭଲ ପାଳନ କର।
ଆଜ୍ଞା ଆଉ। ଆଜ୍ଞା।
ଆଜ୍ଞା ଏବେ ଏବେ ଏବେ ନେକ୍ସଟ୍ ଅଛି ବାଲିଯାତ୍ରା ଆପଣ ଆସିବେ। ଆଜ୍ଞା ଏଠି ଶ୍ରାବଣ ପରେ କାର୍ତ୍ତିକ ରେ ଆମର ବାଲିଯାତ୍ରା ଆଜ୍ଞା। ମୁଁ କହିଲି ବାଲିଯାତ୍ରା ପାଇଁ ଏବେ କାମ ଫାମ ଚାଲିଲାଣି ଆଉ ବାଲିଯାତ୍ରା। ହବ ବୋଲି ହଁ ଏ ପୁରା ନନପ ରାତି।
ରାତିଠୁ ବର୍ଷା ହେଇଛି ଏବେ ଜଷ୍ଟ ଟିକେ ଛାଡିଛି। ଏସ ଆଜ୍ଞା ବହୁତ ଜୋର ରେ ବର୍ଷା ହେଇଛି ଆଉ ଏବେ କଣ ସ୍ନାନ ପୂର୍ଣ୍ଣିମା ଦେଖି
ଆଉ କଟକ ରେ କଣ ହୁଏ ଏ ସବୁ। ଦଶହରା କଣ ସବୁ ଫଙ୍କସନ
ଦଶ ମାନେ କଟକରେ ଆପଣ ମାନେ କଣ କହିଲେ କି ସବୁ ମାସରେ ଅର୍ଗାନାଇଜ୍ କରାଯାଉଛି। ବାଲିଯାତ୍ରା ପଡିଆରେ ସବୁ ମାସରେ ଏଙ୍ଗଜ ରହୁଛି ମାନେ କିଛିଟା ଫେଷ୍ଟିଭାଲ ପାଳନ କରାଯାଉଛି। ଦଶହରା ବାଲିଯାତ୍ରା ତାପରେ ଆମର କିଛି କଲଚର ମୁଁ କହିଲି ଆମର ଯୋଉ ବାଲିଯାତ୍ରା ପଡିଆ ଅଛି। ହ୍ୟାଲୋ। ସେଠିକି ନେଟୱାର୍କ ଆଇବନି।
ଏଇଠି କଣ ନେଟୱାର୍କ ଇସୁ ହଉଛି ବହୁତ। ହ୍ୟାଲୋ ହ୍ୟାଲୋ।
ନେଟୱାର୍କ ନାହିଁ ବିଲକୁଲ କିଛି ଶୁଣା ତ ଯାଉନି ଆଉ।
ସେଟା ବା ନେଟୱାର୍କ ଇସୁ ହଉଛି କଟକ ରେ ଆଜିିବ ବହୁତ। ମୁଁ କହିଲି କି ଆମର ଏଠି ବୈଶାଖୀ ମେଳା ତାପରେ ଆ ବାଲିଯାତ୍ରା ତ ହଉଛି ତାପରେ ମାନେ କଲଚରାଲ ଯଦି ଉତ୍କଳୀୟର କଳିୀୟ ସଂସ୍କୃତିକ ମେଳା ଏମିତି ଏମିତି ବହୁତ ଜିନିଷ ହଉଛି ଆଉ। ଆଉ ଢେଙ୍କାନାଳରେ ଏବେ କଣ ଚାଲିଛି ଏଇ ଢେଙ୍କାନାଳରେ ଆଗ୍ନୟଟା ବଢିଆ ହୁଏ ମୁଁ ଶୁଣିଥିଲି ଶୁଣିଥିଲି ନୁ ମୁଁ ଯେତେବେଳେ ପଢୁଥିଲି ଢେଙ୍କାନାଳ ଅଟୋନୋମସ କଲେଜରେଦେ
ଆମର ଇଆଡେ କାଲି ଏତେ ଜୋରେ ବର୍ଷା ହେଇଛି। ବହୁତ ଜୋରସୋରେ ବର୍ଷା ହେଇଛି କିଛି ନେଟୱାର୍କ ଇସୁ ଟିକେ ସେଥିପାଇଁ ରହୁଛି ଆଉ।
ଆଜ୍ଞା ମୁଁ କହିଲି ଆଉ କଣ ଢେଙ୍କାନାଳ
ମୁଁ ରାକ୍ଷୀ ପୂର୍ଣ୍ଣିମା ଭଲସେ ହ ରାକ୍ଷୀ ପୂର୍ଣ୍ଣିମା ବି ଆସିଚାଣି ରାକ୍ଷୀ ପୂର୍ଣ୍ଣିମା ଭଲସେ
ଆଜ୍ଞା।
ରଜ। ଆମେ ଟିକେ ଗାଁରେ ଭୁବ ଜାଣିଛ?
ଆଜ୍ଞା ଆଜ୍ଞା ଭୁବନ ଭୁବନ ମୋ ଘର ପ୍ରପର। ହ୍ୟାଲୋ।
ହଁଊ ଏଠି ତ କିଛି ନେଟୱାର୍କ ରହୁନି କିଛି ଶୁଣା ଯାଉନି ଆଉ ହଉ ପରେ କେତେବେଳେ କଲ୍ କରିବେ କଥାହେବା ଆଉ।
ଆଜ୍ଞା ଆଜ୍ଞା।
ଆସ୍